ହ୍ୟାଲୋ। ହୁଁ
ହଁ କୁହ।
ଏ କଣ ଆଉ କହିବି ଆଉ ତମେ ଆଜି ରୋଷେଇବାସ କରନ କିଛି?
ମୁଁ ରୋଷେଇ ହେଲା କରିନି। ହଁ ଯୋଉ ବହୁ ତାର ରୋଷେଇ କରିଛି।
ଆଚ୍ଛା ମୁଁ ଆଜି କଣ ରୋଷେଇ କରି କେଜାଣି।
କଣ ତମର ଆଜି କଣ ରୋଷ ହେଇଛି?
ମୁଁ ଖାଲି ଭାତ ଇଏ କରିଦେଇଛି ଭାତ ରୋଷେଇ କରିଦେଇଛି ତାପରେ ଭେଣ୍ଡି ଭଜା ହବ। ତାପରେ ଆଡେ ଶାଗ ଶାଗ ହବ ଆଉ।
କି ସାଗ?
ଶାଗ ତା ନା ଜାଣିନି ମାନେ ତମର କଣ କୁଅନ୍ତି ମୁ ଯାନି। ତାକୁ ମାନେ ଏଇ ଯୋଉ ଡାଳ ଟାଇପ ର ଥାଏନି ଆମର ତାକୁ ସଜନା ନାଇଁ ଲୋ ଆମର ତାକୁ ଭାଜି ସାଗ କୁହନ୍ତି।
ମାନେ ବଡ ଗଛ ଯୋଉ ବାଙ୍କୁରେ ପାରିକି ଆଣନ୍ତି ଯୋଉ ଗଛ ଶାଗ ସେଇ ଶାଗ ନା?
ନା ନା ସେ ଛୋଟିଆ ଛୋଟିଆ ହୁଏନି ବହୁତ ଗୁଡାକ ହେଇଥିବ
ହଁ ନେଉଟିଆ।
କଣ ଜାଣିଲ ତା ସାଙ୍ଗରେ ଗୋଟେ ଗୋଟେ ରେଡ କଲର ବି ମାନେ ସେଇ ମାନେ ସେଇ ଗଛରେ ଗୋଟେ ଗୋଟେ ରେଡ କଲର ବି ହେଇଥାଏ।
କୋଶଳ।
ହଁ ହଁ ନା ଜାଣିନି ମୁଁ ଜାଣିନି ତମର ସେଇଠି କଣ କୁହନ୍ତି, ମୁଁ ଜାଣିନି। ନାଇଁ ଖଡା ତ ସେଟା ଗ୍ରୀନ୍ କଲର ସେଇଟା ଅଲଗା।
ହଁ କୋଶଳା ତ ହୁଏ ଯୋଉ ନାଲି ନାଲି।
ସେଇଟା ଗ୍ରୀନ କଲର ବି ଥାଏ ନା ତାପରେ ଗୋଟେ ଗୋଟେ ଏମିତି ନାଳି ବି ହେଇଯାଇଥିବ।
ହୁଁ ନାଳି ତ ହୁଏ।
ହଁ ସେଇଟା କୋଉ ଶାଗ କି?
ହୁଁ ଯୋଉ ସେଇଟା କୋଶଳ କୁହନ୍ତି।
ଆଛା, ନା ଆମର ଏପଟ କଣ ତାକୁ ଭାଜି ଶାଗକୁ କରନ୍ତି।
ଓହୋ, ଆମର କେତେ ପ୍ରକାର ଶାଗ ଅଛି ମୁଁ କହୁଛି ଆମର ସଜନା ଶାଗ ଅଛି। ମୁଗୁନା ଶାଗ ଅଛି, ଆଉ ନେଉଟିଆ ହୁଏ ଶୀତ ଦିନରେ।
ଆରେ ଆରେ ଶୁଣ ତମର ସଜନା କୁ ଆମର କଣ କୁହନ୍ତି ଶୁଣିଛ? ଆମର ତାକୁ ମୁନନ୍ଦା କୁହନ୍ତି। ତମର ସଜନା ଛ ତମର ସଜନା ଯିଏ, ଆମର ମୁନଗା କୁହନ୍ତି।
ଓହୋ ଆମର ସଜନା ଛୁ ସଜନା ଛୁଇଁ ତମର ଭଲ ଲାଗେ?
ହଁ ମତେ ଭାରି ଭଲ ଲାଗେ, ମାନେ ତାର ପତ୍ର ଭଲ ଲାଗେନି ବାକି ସେଇ ଯୋଉ ଫଳ ଟା ମତେ ଭଲ ଲାଗେ।
ପତ୍ର ଭଲ ଲାଗେନି? ସାଙ୍ଗେ ସାଙ୍ଗେ ସେ ଯଉ ପତ୍ର ଟାକୁ ହେଲା ଗରମ ଗରମ ବୋଇତାଳୁ, ଆଳୁ ଜହ୍ନି, କଦଳୀ ହେରା ପକେଇ ଭାଜିଥିବ ବଢିଆ ଲାଗିବ ସାଙ୍ଗେ ସାଙ୍ଗେ ଲଙ୍କା ସହ ଖାଇବ।
ବାକି ତାର ଫଳ ଗୁଡାକ ଖାଉଛି।
ହଁ ସଜନା ଛୁଇଁ ବେଶର ଦେଇ କରନ୍ତି ତରକାରୀ ସୋରିଷ ବାଟିକି। ମତେ କଣ କହିଲ ମାନେ ପୁରା ସରୁ ସରୁ ଛୁଇଁ ହେଇଥିବ। ଆ ସେଇଟା ଖାଇ ମତେ ଭଲ ଲାଗେ ବେଶୀ ପାକଳ ହେଇଥିଲେ ଭଲ ଲାଗେ ନା।
ଆରେ ମୁଁ ଏଇଠି ଛାତ ଉପରେ ଆସି ବସିଛି ହେଲା ସେଇ ସଜନା ଗଛକୁ ହିଁ ଦେଖୁଛି।
ହୁଁ ସଜନା ଛୁଇଁର ବହୁତ ମାନେ ଦେଖିବ ସଜନା ଛୁଇଁ ପତ୍ର ରାତି ବାରଟା ଯାଏଁ ସେମିତି ଅନେଇଥିବ ମାନେ ଶୁଏନି। ସେ ମାନେ ମୁଁ ଶୁଣିଥିଲି କି ସଜନା ଗଛ ମାନେ ଅନେଇଥାଏକି କିଏ ଗୋଟେ ଆସିବ ମୋ ଶାଗ ନବ ସେଇଥି ପାଇଁ ସେ ରା ରାତି ବାରଟା ଯାଏ ମାନେ ତା ପତ୍ର ହେଲା ଜମାରୁ ଲୁଚେନା।
ହଁ ସଜନା ଯୋଉ ମୁଁ ଦେଖିଛି ଯୋଉ ଭୂତ ପେତ ଆସିଲେ ସଜନା ଗଛ ତ ତା ଯୋଉ ପତ୍ର ଦଳିକି ତା ରସ ନାକରେ ପକେଇ ଦିଅନ୍ତି। କିମ୍ବା ତା ଛେଲି ଆଣିକି ଧୂଆଁ ଦିଅନ୍ତି।
ଆଜ୍ଞା।
ବହୁତ ବହୁତ ଇଏ ତାର ଯୋଉ ଅଠା ବାହାରେ ଯୋଉ ସଜନା ଗଛ ଯୋଉ ଅଠା ତାକୁ ଆମେ ବହିରେ ମୁଁ ବି ଛୋଟ ବେଳେ କେତେ ଥର ଲଗେଇଛି।
ନା ମୁଁ ଲଗେଇଛି ଆହୁରି ଗୋଟେ ଆଉ ଗୋଟେ ଗଛ ଅଛି ସେ ସାଇଟ୍ ରେ ସେ ଗଛ ସେ ଗଛରୁ ମାନେ ମୁଁ ଅଠା ଆଣିଛି।
ହୁଁ ଆଉ ଯୋଉ
ଆଗୁରୁ ଛୋଟ ଥିଲାବେଳେ ବଢିଆ ଲାଗେ ମାନେ, ଗଛ ଗଛୁରୁ ଅଠା କାଢ଼ିବ ଆଣିକି ମାନେ ଖାତା ବହିରେ ଲଗେଇବ।
ହୁଁ। ଏଇ ଯୋଉଁ ଓଉ ଯୋଉଁ ଅଁ ଖଟା କରନ୍ତି ଓଉ ତା ଯୋଉଁ ବିଟ ତା ଯୋଉଁ ଅଠା ଟା ବାହାରେ
ସେଇଟା ଓଉ ଯୋଉଁ ଖଟା କରନ୍ତି ନାଁ ଓଉ-
ହୁଁ ଜାଣିଛି
ଓଉ ଗୋଟେ ଫଳଟେ ମାନେ ସେଟା ଖଟା ଲାଗେ ଖଟା ତାକୁ କରନ୍ତି ରାଇ କରନ୍ତି। ତାକୁ ବି ଯୋଉଁ ଆମର ଘାଣ୍ଟ ହୁଏ। ଓଉଁ ଗୋଲିଆ ଡେ ପା କଣ କହିଲ?
ଟମାଟୋ କଥା କହୁଛ
ନାଁ ନାଁ ଓଉ ଗୋଟେ ବଡ ଗଛ ହେଲା। ସେଥିରେ ବଡ ବଡ ଫଳ ହୁଏ। ମାନେ ସେଟା ପାଖୁଡା ପାଖୁଡା ଭଳିଆ ତାକୁ ପୁରା କାଟିକି ବାହାର କରନ୍ତି ତାକୁ ହଁ ଚୋପା ଛଡେଇକି ତାକୁ ଆଚାର ଫାଚାର କରନ୍ତି। ଯେମିତି ଗୋଟେ ଆମେ ଆମ୍ବ ଆଚାର କରନ୍ତି କଣ ତାକୁ ଖ ଖଟା କରନ୍ତି ସେଆକୁ ସେମିତି ଖଟା କରନ୍ତି ସବୁଥିରେ ଖଟା ଜିନିଷ ପକାନ୍ତି।
ତାହେଲେ ଜାଣିଥିଲୁ ସେଟା ଆଉ
ହଁ ତମେ ଏତେ କିଛି ଜାଣିନଥିଲ ତମେ ହେଲା ଆଉ ତମକୁ ମୁଁ ଫଟୋ ପଠେଇଦେବି ନହେଲେ ତମେ ହେଲା ତୁମ ମାଆଙ୍କୁ କି ଜେଜେ ମାଆଙ୍କୁ ବି ପଚାରି ପାରିବ ବି ଜାଣିଥିବି।
ଘରେ କିଏ ଜାଣିନଥିବ ମୋତେ ଲାଗିନି ଆମର ଘରେ ଲୋକ କେହିଁ ଜାଣିଥିବେ?
ତମେ ବୋଧେ ନାଇଁ ବୋଧେ ଗଛରେ କଣ କି ତମ ଘରକୁ କେବେ ଯାଇନି ତମ ଯୋଉଁ ଜୁତିଆ ଓଷା ଘାଣ୍ଟ କରନ୍ତିନି।
ନାଁ ଆରେ ଆମର ତମର କଣ ମାନେ ତମର ସେପଟେ ମାନେ ଗୋଟେ ଗଛର ଫଳ କୁହନି ମାନେ ଅଲଗା ନାଁ ମାନେ ଏ ଅଲଗା ଡାକୁଛ ଆମର ଗୋଟେ ଏଇଠି ଆମର ଅଲଗା ନା ମାନେ ତାଙ୍କର ତାଙ୍କର କ୍ରିଏଟ କରିଦେଇଛନ୍ତି ସିଏ ଏଇଠି
ଓହୋ।
ଜଣା ପଡେ ତମର କଣ କହିବ ଆମର କଣ କହିବା ଆମ ମାନେ ଜଣା ପଡେନି।
ହଁ ସେଇୟଆ ହେଇଥି ସେଇ ତମ ଜାଣିଥିବ ଥିବ
ହଁ ସେଇୟା ଜାଣିଥିବ ହେଲେ ଅଲଗା ନାଁ ରେ କଣ କହୁଥିବେ ନାଁ ଆଉ
ହଁ ସେ ଓଉ ଗଛର ପତ୍ରଟା ଗୁଡାକ ବଡ ବଡ ପତ୍ର କିନ୍ତୁ କୁଞ୍ଚି କୁଞ୍ଚିଆ ତା ପତ୍ର ଯୋଉଁ ଟା ପୁରା ଗାର ଗାରିଆ ପଡିଥିବ ସେମିତିକା ହଁ ଆମର ଆଉ କି ଶାଗ ଗଛ ଅଛି କହିଲ ଆମର ସଜନା ଶାଗ ଅଛି। ଆଉ ଶୀତ ଦିନେ ଆମର ନେଉଟିଆ ଲଗା ହୁଏ। ଏବେ ତ ହେଲା ଯୋଉଁ ସୁନସୁନିଆ ଶାଗ ସବୁ ଶ୍ରାଦ୍ଧ ବିଲରେ ଉଠେଇ ସୁନସୁନିଆଁ ଶାଗ ଟା ଭଢିଆ ଲାଗେନି ନାଁ ପୁରା ବଢିଆ ମାନେ ଚାଲ ପୁରା ନରମ ତୁଳା ଭଳିଆ ସୁନସୁନିଆ ଶାଗ ଯୋଉଁ ଟା ମାନେ ପାଣି ରେ ହୁଏ ଛୋଟ ଛୋଟ ପତ୍ର ପାଖୁଡା ଭଳିଆ ପାଞ୍ଚ ଠିକିଆ ସେଇଟା
ଭାବୁଛି ମୁଁ କୋଆଡେ ମୁଁ ଏଇଭଳିଆ ଖାଲି ଗଛ ଦେଖୁଛି ମୁଁ ଭାବୁଛି କଉଁଠି ଗୋଟେ ତ ଥିବ ମୁଁ ଦେଖୁଛି। ହିଁ ହିଁ
ଯୋଉଁ ନେଉଟିଆ ଖାଇଛି କୋଶଳା ଖଡା ଆଉ କଳମ ଶାଗ ଯୋଉଁଟା ପ ପାଣିରେ ପାଣିରେ ମାଡେ ପାଣିରେ ମାଡେ ଏବେ ବିି
ମାନେ ସବଜି ଦେଇଥିଲେ ହେଲା ମାନେ ଏମିତି କାଢିକି ଦେଇଥିଲେ ଭାତ ଖାଇବା ବେଳକୁ ମାନେ ତ ଆମର ସେଇଠି ହିଁ ଖାଇଥିଲି ମାନେ ଭୁବନେ ସ୍ୱର ଆଡକୁ ହିଁ ଖାଇଥିଲି ମୋ ସାଙ୍ଗ ଘରେ ଗୋଟେ ଖାଇଥିଲି। ସେଇଠୁ ମତେ କଇଲେ କଲମ ଶାଗ ମୁଁ କହିଲି ହୋଉ ଖାଇଦବା ଆଉ।
ହୁଁ ଭଲ ଲାଗେ। ଭଲ ଲାଗେ। ଆଉ ଯୋଉ ଏଟା ବି ଭଲ ଲାଗେ ଯୋଉ ଅଁ ମତେ ଯୋଉଟା ମାନେ ନେଉଟିଆ ଶାଗରେ କରନ୍ତି ଶାଗ ମୁଗ। ଆଉ ପାଳଙ୍ଗରେ କରନ୍ତି ଯୋଉ ଶାଗ ମୁଗ। ସଜନାଶାଗରେ ବି ଶାଗ ମୁଗ ଭଲ ଲାଗେ। ପାଳଙ୍ଗ ଶାଗ ଯୋଉ ପାଳଙ୍ଗ ଶାଗ ମତେ ବୋହୁତ ବଢିଆ ଲାଗେ ଶାଗ ମୁଗ ଟା। ଆ ମାନେ ମୋ ଦାଦାଙ୍କଠାରୁ ମୁଁ ଶିଖିଚି ବଢିଆ ଲାଗେ ସାଧାରେ ମାନେ ବିନା ପିଆଜ ରସୁଣ।
ନାଇଁ ଆମର ହଷ୍ଟେଲ ରେ ଦିଅନ୍ତି ହେଲା ମୁଁ ମୁଁ ବୋହୁ ତ ଖାଏ।
ହୁଁ କଣ କଇଲ ଯୋଉ କେମିତି କଇଲ ସେଟା କରିବ? ମାନେ ସବୁ ପନିପରିବା ସାରୁ ମାଟି ଆଳୁ ବୋଇତାଳୁ ଅଁ ବାଇଗଣ ଏମିତି ସବୁ ଆଣିବୁ ଆଳୁ ଆଣିବୁ ପନିପରିବା ତାକୁ ହେଲା ଧୋଇଥାାଇକି ତେଲ ଅଳ୍ପ ପକେଇକି ଫୁଟଣ ପକେଇକି ଆ ତାକୁ ହେଲା ଯୋଉ ସନ୍ତୁଳି ଦବ। ସେମିତି ହାଲକା ସନ୍ତୁଳ ହେଇଗଲା ପରେ ସେଥିରେ କଣ କରିବ ନା ଗୋଟେ ଅଦା ଆଉ ଶୁଖିଲା ଲଙ୍କା ଜିରାର ଗୋଟେ ପେଷ୍ଟ ବନେଇଥିବ। ଅଳ୍ପିକିଆ ମସଲା ବେଶୀ ନୁହଁ ତାକୁ ସେଥିରେ ମାନେ ଉ ଲୁଣ ଯୋଉ ଲୁଣ ହଳଦୀ ପକେଇକି କଷି ଦେଇକି ତାପରେ ସେଟା ମସଲା ଦବ। ତାପରେ ଟିକେ ଅଧିକ ମାନେ ଉ ମୁଗଯାଇ ଭାଜିକି ରଖିଥିବ ତାକୁ ଧୋଇକି ହେତିରେ ପକେଇବ ତାକୁ ଟିକେ ଭାଜିଦବ ମାନେ ଟିକେ ଘାଣ୍ଟି ଘୁଣ୍ଟା ଦବ। ଅଳ୍ପ ପାଣି ଦେଇକି ତାପରେ ହେଲା ତାକୁ କିଛି ସମୟ ସିଝେଇ ସାରିଦବ ବେଶୀ ସିଝି ନଥିବ ଆଉ ଟିକେ ସ୍ଲାଇଟ୍ ସିଝି ବାକୁଥିବ ଅଁ ତାକୁ କାଢିକି ତାପରେ କଳମ ସେଯୋଉ ପାଳଙ୍ଗ ଶାଗ ଯୋଉଟା କୋଉଚ ଚୁନ ଚୁନ ରଖିଥିବ ତାକୁ ସେଇଥିରେ ପକେଇ ଦେଇକି ଟିକେ ଖେଳେଇବ ଘୋଡ଼େଇବନି ଆଉ କାରଣ ଶାଗଟା ବେଶୀ ସିଝିଗଲେ ପିତା ପିତା କିମ୍ବା ମାନେ ଇଏ ଲାଗିବ
ହୁଁ।
ଭଲ ଲାଗିବନି ତାକୁ ଘାଣ୍ଟିଘାଣ୍ଟିଦବ। ହେଇଗଲା ପରେ ମାନେ ବେଶୀ ସିଝିବନି ଯେ ପରିବା ସିଝି ଯାଇଥିବ କାଢିଦବ। ସେ ଯାଇ ଯେମିତି ସିଝି ଯାଇଥିବ ତାପରେ ଖାଇବ ଭଲ ଲାଗିବ।
ନା ମୁଁ ଖାଇଚି ମାନେ ରୋଷେଇ କରେ ଆମର ଏପଟେ ଖାଆନ୍ତିନି ମାନେ ସେ ଯୋଉ ଶାଗ ମୁଗ ଆମର ସେଇପଟେ ମୁଁ ଖାଇଚି। ଏପଟେ ମୁଁ ଖାଇନି।
ହୁଁ ଶାଗ ମୁଗଟା ବୋହୁତ୍ ବଢିଆ ଲାଗେ ଆମରବି ମାନେ ଭୋଜିି ଭା ତରେ ବି ବୋହୁତ୍ ଜାଗାରେ ଶାଗମୁଗ ହୁଏ ଆଉ କମ୍ପଲସରି ହେଇଥିବ କ୍ଷିରିଟା ଆଉ ଆଉ ଗୋଟେ କଣ କହିଲ ହୋଉଚି ହଁ ଓ ଆମର ଯୋଉ ଠାକୁରଙ୍କ ପାଖେରେ ଭୋଜିହୁଏ କମ୍ପଲସରି ଅରୁୁଆ ଡ଼ାଲମା ଖଟା ଏତିକି ହବ। ଡ଼ାଲମାଟା ହେଲା ବୋହୁତ୍ ବଢ଼ିଆ ଲାଗେ।
ହଁ ସେଗୋଟେ ଡ଼ାଲମା ସାଙ୍ଗେରେ ଭାତ ବଢ଼ିଆ ଲାଗେ ମୁଁ ଖଟା ଆଣେ ନଆଣେ ମୁଁ ଡ଼ାଲମା ଆଉ ଭାତ ନେଇକି ପଳାଏ। ଆମର ବି ଏଇଠି କୋଉଠି ଯଦି ପୂଜା ବଗେରା ହବ ତାହେଲେ ହୁଁ ମାନେ ଏମତି ଡ଼ାଲମା ସାଙ୍ଗେରେ ଭାତ ଦିଅନ୍ତି ଖଟା ଦିଅନ୍ତି।
ଖଟା ଦିଅନ୍ତିନି?
ଖଟା ଦିଅନ୍ତିପା।
ହୁଁ ଖ। ଖଟାତ କମ୍ପଲସରୀ ଖଟା ନହେଲେ ହବନି ଖଟା ମାନେ ଯୋଉଁ।
ତାହେଲେ କରିପାରିବ ନେଇ କେମିତି।
ହୁଁ। ଖଟା ମାନେ ଯୋଉଁ ଆମର ହୁଏ ଗୋଟେ ଦହି ପଡିକି ଆମ୍ବୁଲ ଯୋଉଁ ଗୋଟେ ଖଟା ହୁଏ ବଢ଼ିଆ ଲାଗେ। ସେଇ ଖଟା ଆଉ ଟମାଟୋ ଖଟାବି ଭଲ ଲାଗେ। ମୁଁ ସେଇ ଘରେ ବି ମାନେ ପୁରା ଭୋଜି ଟାଇପ୍ ର ଖଟା ବନେଇଥିଲି ବଢ଼ିଆ ଲାଗୁଥିଲା।
ହୁଁ।
କ୍ଷୀରି ମାନେ ମୋର ସବୁବେଳେ ଇଚ୍ଛା ହେଇଥିବ କ୍ଷୀରି ମିରି କରିବାକୁ। କରେ ହିଁ କିନ୍ତୁ ଖାଇପାରେନା ଏତେ।
ନାଇଁ କ୍ଷୀରି ଆମର ଏଇ ଘରେ ଗୋଟେ। ପୂଜା ହୁଏନି ମାନେ ଅ ନ। ସେଇ ଆମ୍ବ ଖାଇବା ମାନେ ଆମ୍ବ ଖାଇବା ଟାଇମ୍ ରେ ଆମ୍ବ ଖାଇବା ଆଗୁରୁ ହେଲା। ଆମ୍ବ ଯେତେବେଳେ ମାନେ ଛୋଟିଆ, ଛୋଟିଆ ଥାଏ ସେତେବେଳେ ଆମ ଘରେ ପୂଜା ହୁଏ ହେଲା ଆମର କ'ଣ ପୂଜା ସେଟା ଜାଣିନି ଆମ୍ବ ନୂଆ କ'ଣ ଏମିତି କୁହନ୍ତି ହେଲା ତ ସେଇଠୁ ସେଇ। ଘରେ ଆମର କ୍ଷୀରି ବନେଇବେ ସମସ୍ତେ ମାନେ ପରିବାର ସବୁ।
ହୁଁ ଆଉ ବାହାଘର ପରେ ବି କ୍ଷୀରି ବନାନ୍ତିନି କି ଅଷ୍ଟମଗୁଳାରେ। ଏ ଆମେ ଥରେ ଏବେ ଯାଇଥିଲି ହେଲା ମୋ ଜଣେ ଭାଇଙ୍କର ବାହାଘର ତ ହେଇଥିଲା। ତାଙ୍କ ଅଷ୍ଟମଙ୍ଗଳାରେ କ୍ଷୀରି କଲୁ ପୁରା ହାଣ୍ଡିଏ। ଖିରି କଲୁ ବଢ଼ିଆ କରିଥିଲେ ହେଲା ମାନେ ସବୁ କିସ୍ମିସ୍ କାଜୁ, ଫାଜୁ ପକେଇ। ପକେଇକି ଅଁ ପୁରା ଅମୁଲୁ ଯେମିତି ଭୋଜି କ୍ଷୀରି ହୁଏ ସେଇ ଟାଇପ୍ ର ବନେଇଲୁ ବନେଇକି। କି ମୋ ଦେଇ ହେରିକା ଆମେ ନେଇକି ତାଙ୍କ ସାଇ ମାନେ ଗାଁରେ ସବୁ ବାଣ୍ଟିକି ସମସ୍ତଙ୍କ ଘରେ ଆଇଲୁ।
ହଁ।
ମତେ ଭଲ ଲାଗେ ଖିରି।
ଖିରି ମତେ ବି ଭଲ ଲାଗେ ମୁଁ ଆଗୁରୁ। ଖାଉନଥିଲି ହେଲା ପରେ, ପରେ ମୁଁ ଖାଇଲି ମାନେ ଟିକେ ବଡ ହେଇଗଲା ପରେ ଖାଇଲି ଆଉ।
ହୁଁ। ତମେ ଛ ଷ୍ଟାର୍ଟିଂ ଦେଖିବ ଯଦି ଛୋଟ ହେଇଥିବ ସାତ ମାସର ହେଇଥିବ। ଏବେ ସବୁ ଅଙ୍ଗନବାଡିରେ ଦଉଛନ୍ତି ହେଲା କଁ ତ ତାଟିଆ, ଚାମଚ ଦେବେ। ଖିରି ବନେଇବେ ଚଟଉ ନାହାନ୍ତି ଛୁଆଙ୍କୁ।
କିଏ ଜାଣିଲା ଆମର ଏଠି କାଇଁ ଦିଅନ୍ତିନି ତ।
ହଁ ଆମର ଦିଅନ୍ତି। ମୁଁ ଆଉ ତାପରେ ସାତ ମାସେ ବି ଆମ ଠାକରଙ୍କ ପାଖେ ଚୁଟି ପଡେ ଛୁଆଙ୍କର। ହୁଁ ଆମ ଯୋଉଁ ପୁଅର। ଆମ ମାନେ କୁନି ପୁଅର ହେଲା ଦାଦାଙ୍କ ପୁଅର। ଚୁଟି ପଡିଥିଲା ଠାକୁରଙ୍କ ପାଖରେ ଆମ୍ ଆମ ଏଠି ପାଖ। ଏଥି ଆମ ଠାକୁର ଅଛନ୍ତି ତାଙ୍କ ପାଖରେ ଚୁଟି ପଡିଥିଲା।
ଆରେ ଯୋଉଁ ପ୍ରଥମ ଥର ପାଇଁ ଛୁଟି କାଟନ୍ତି ସେଇଟା ଉଁ। ପ୍ରଥମଥର ପାଇଁ ଯୋଉଟା ମୁଣ୍ଡନ କରନ୍ତି ସେଇଟା।
ନୂଆ ଯୋଉଁ ବାରିକ କୁ ହେଲା ନୂଆ। ଆ ଚାଖୁ ଯୋଉଁ ତାଟିଆ ସବୁ ଗିନାରେ ଦେବେ ପିତଳର।
ସବୁ ଦେବେ ସେ ଜାନ। ନଣ୍ଡା କରିବ ନଣ୍ଡା କରିସାରିଲେ ଆମ ଘରେ ହେଲା ହେଇଥିଲା ଅରୁଆ, ଡାଲମା ଖ ଟା ଭୋଜି
ତମର ସେପଟେ ଅଲଗା ହୁଏ ଆମର ଏପଟେ କଣ ମାନେ ମୋର ଟାଇମ୍ ଯେତେବେଳେ ଛାଡ଼ ନାଁ ମୁ ଯାଇଥିଲି ଆମର ଏଠି ଗୋଟେ ନରସିଂହନାଥ ଅଛି ହେଲା ନରସିଂହନାଥ ମନ୍ଦିର ଅଛି ନରସିଂହନାଥ ମନ୍ଦିର ତାପରେ ହରିଶଙ୍କର ଗୋଟେ ଅଛି। ଆଉ ଭାଇ ରହିଲା ଆମେ ଯାଇଥିଲୁ ପୁରୀ କୋଣାର୍କ ବୁଲିକି ଆଇଲୁ। ମାନେ ସମୁଦ୍ରରେ ତାର ଚୁଟି ଫୋପାଡିଥିଲା ନା
ହଁ ଯାହାର ବି ଯୋଉଠି ମାନସିକ ଥିବ ସେ ଯାଇକି ସେଠି ବି ଚୁଟି ପକାନ୍ତି। କିଛି ନା
ନାଇଁ ମାନେ ମାନସିକ ଏମିତି କିଛି ନାଇଁ ଆମେ ମାନେ ସେଇଠି ମାନେ ବୁଲିକି ପଳେଇ ଆସିଲୁ ନା। ତ ସେଇଠି ଆମେ ଯାଇକି ଚୁଟି ପକେଇ ଆସିଥିଲୁ।
ହୁଁ ଯିଏ ଯୋଉଠି ପକେଇ ପାରିବ।
ହୁଁ ଆଉ ଘରେ ବି ଚୁଟି କାଟିଦଲେ ବି କଣ ଘରେ ଚୁଟି କାଟି ଦେବେ ତାପରେ ସେତେବେଳେ ସମୟ ହବ ଆଉ ସେଇଠି ପାଖରେ ନେଇକି ପକେଇଦେବେ ହଁ।
ହଁ ଚୁଟି ନେଇଁକି